ହାଲୋ।
ହାଲୋ।
ହଁ, ମ୍ୟାଡ଼ାମ୍ କୁହନ୍ତୁ।
ହଁ। ଆଉ ତୋମ ଖାଇବା ସରଲାଣି? କଣ ଖାଇକିନା ଆସିଥିଲ ସଖାଳୁ?
ସଖାଳେ ଖାଇଥିଲି ମାଛ ଭଜା ଉଁ, ପଖାଳ ଭାତ, ଆଉ କଲରା ଭଜା।
ମୁଁ। ଓହୋ, କନ ଉଁ, ମାଛ ନିଜେ ଭାଜିଥିଲ?
ନାଇଁ ଭଉଣୀ ଭାଜି ଦେଇଥିଲା। ମୋ ଏ ସମୟ ହେଲାନି ତ ଟିକେ ଆସିବେ ଅଫିସ୍ ବୋଲିକା।
ଅଁ, ହଁ, ହଁ।
ତ ସେଥିପାଇଁ ସେ ଭା ଥିଲା ମୁଁ ରେଡି ହେଇକି ବାହାରିଲା ଭିତରେ ହେଇଯାଇଥିଲା। ଖାଇକି ଆସିଲି ଏଇ। ପାନ୍ସଟା ବେଳେ ଘରକୁ ଯିବି ଆଉ।
କଣ ପଖାଳ ଭାତ ଖାଇଲ?
ଅ, ପଖାଳ ହଁ, ପଖାଳ ଖାଇଲି।
ହଁ, ଏତେ ଛୋଟ ବୟସରୁ ତୋମ ମୁଣ୍ଡ ଉପରେ ଏତେ ସବୁ ଦାୟିତ୍ଵ। ତୋମକୁ କେବେ ମାନେ କଷ୍ଟ ଲାଗେନି କି ଦୁଃଖ ଲାଗେନି?
କଷ୍ ଟ ଲାଗେ। ଦୁଃଖ ବି ଲାଗେ। କିନ୍ତୁ, ବା ପା, ମାଙ୍କୁ ପାଇକି ସବୁ ଭୁଲିଯା। ଆ,
ହଁ, ତ ବେଳେବେଳେ ଅନ୍ୟ ମାନଙ୍କୁ ଦେଖିନେ କେବେ ମନ ହୁଏନି ମୋ ବି, ମୋର ବି ଜୀବନ ଟା ଏମିତିଆ ହେଇଥାନ୍ତା। ତାଙ୍କ ଭଳିଆ ମୁଁ ଖେଲିଥାନ୍ତି, ବୁଲିଥାନ୍ତି। ଆଗକୁ ଟିକେ ପାଠ ପଢିଥାନ୍ତି।
ହଁ ଭାବିଛି ତ କି ମାନେ ଇଏ ତ ଭଲରେ ଅଛି। ଇଏ କାମ କରୁଛି। ପଇସା ଇନକମ କରୁଛି। ସେ ପାଠ ପଢୁଛି। ଖୁସ ସିରେ ଅଛି, ଏମତି ଭାବେ। କିନ୍ତୁ ଅ, ମୋର ଯେହେତୁ ପରିସ୍ଥିତି ସେମିତିଆ, ତ ଭାବିଲେ ବି କିଛି ହବନି। କିନ୍ତୁ, ମୋ ତେ ନିଜକୁ ବି ପରିବର୍ତ୍ତନ କରିକି ନିଜକୁ ସେଇ କାମ କରିବାକୁ ପଡିବ। ଯୋଉଥିରେ ମୁଁ ସେମିତି ଇଏରେ ରହିପାରିବି।
ହଁ ନାଇଁ ଭଲ ଚିନ୍ତାଧାରା ରଖିଚ। ଆକ୍ଚୁଲି ଆମକୁ ଯୋଉଟା ମିଳିଚି ସେଇଥିରେ ଖୁସି ହେଲେ ନା ତାହେଲେ ତୋମକୁ କିଛି କଷ୍ଟ ଲାଗିବନି। ଆ, ଯଦି ତୋମେ ସବୁବେଳେ ଭାବିବ କି ଯେ ମୋତେ କାହିଁକି ଏତେ ଦୁଃଖ ମିଳଲା। ମୋତେ କାହିଁକି କଷ୍ଟ ମିଳିଲା। ସେ ମୋ ଠାରୁ ଭଲରେ ଅଛି। ମୁଁ କାହିଁକି ଖରାପ ରେ ଅଛି? ତାହେଲେ ତମକୁ ବହୁତ କଷ୍ଟ ଲାଗିବ, ବହୁତ ଦୁଃଖ ଲାଗିବ। ଆଉ ତମେ ଆଗକୁ ବଢିବା ପାଇଁ ତମକୁ କଷ୍ଟ ହବ।
ହଁ, କାହିଁକି ନା ଏମତି ଭାବିଲେ ତ କିଛି ଲାଭ ହବନି ନା। ନିଜକୁ ହିଁ ଖାଲି କଷ୍ଟ ମିଳୁ।
ଟ ମିଳିବ। ତାଠୁ ଅଁ ମାନେ ଭଲ ହେଲା ତମେ ଯୋଉ ପରିସ୍ଥିତିରେ ଅଛ ସେ ପରିସ୍ଥିତିକୁୁ ମାନେ କଣ ଆପଣେଇ ନବ? ଆଉ କେମିତି ଭଲ ହେଇପାରିବ ସେଇ ପରିସ୍ଥିତିରେ ସେଇଟା ଉପରେ କାମ କରିବା।
ହୁଁ।
ବୁଝିପାରିଲ?
ହଁ ଅଁ କରିବାକୁ ତ ପଡିବ?
ହୁଁ ହଁ ହଁ।
ଆଉ ଆପଣ କେବେ ପୁରୀ ଯାଇଛନ୍ତି ବୁଲିବା ପାଇଁ?
ହଁ ବହୁତ ଥର। ଏବେ ଏଇ ଲାଷ୍ଟ ମନ୍ଥରେ ବୋଧେ ଯାଇଥିଲି?
ଆଉ ର ରଥଯାତ୍ରାକୁ ଯିବେ?
ନାଁ ନାଁ ରଥଯାତ୍ରାଟାରେ ମାନେ ବହୁତ ଭିଡ। ଆଉ ମୁଁ ଟିକେ ଭିଡ ମୁଁ ଟିକେ ମାନେ? ହୁଁ ସମ୍ଭାଳି ପାରେନି ମତେ ଭଲ ଲାଗେନି ଯାଇହବନି। ତମ ରଥଯାତ୍ରା ଯାଅ କି?
ନାଇଁ ନାଇଁ ମୁଁ ତ ଯାଏନି? କିନ୍ତୁ ଦି ବର୍ଷ କହିଲି ସୁନାବେଶ ଦିନ ଯାଇଥିଲି। ଆଉ ବାବା ମୁଁ ଏମତି ଆମ ପରିବାର ସ ମତେ ଯାଇ ତିନି ଭଉଣୀ ଏମତି ତଟରେ ସାଙ୍ଗ ହେଇ ହେଇ ବା ଆସି କହିଲେ ବାହାର। ର ଯିବାକୁ ଉଁ ବାହାରିକି ଗଲୁ ଆସିକି ପହଞ୍ଚିଲା ବେଳକୁ ଘରୁ ରୁ ରା ସାଢେ ଗୋଟେ ଯାହାହୋଉ
ଦେଖିପାରିଲ?
ଆଉ ସେମିତି ଏଇୟା। ହଁ ର ମୁଁ ଯେତେବେଳେ ଜଏନ କରିବା ପୂର୍ବରୁ ଯାଇଥିଲି ଜଳ ଦର୍ଶନ କରିବା ପାଇଁ।
ହୁଁ। ଅଁ ହଁ ନାଇଁ ମୁଁ ଯେତେବେଳେ ଝିଅ ଥିଲି। ସେତେବେଳେ ମୁଁ ତିନିଥର ଯାଇଚି। ଏଇ ନୀଳାଦ୍ରି ବି ଟାଇମରେ ଦେଖିକିନା ଆସିଚି ଠାକୁର ରଥରେ ଯିବେ? ଆଉ ସେଇଦିନ ରାତିରେ ଯିବେ ଅଧରପଣା ଫ ଟା ହବ ତାପରେ ସେ ଯିବେ ଭଙ୍ଗା ହବ। ସେମିତି ମୁଁ ତିନି ଥର ଦେ ଖିଚି କିନ୍ତୁ କେବେ ମୁଁ ରଥଯାତ୍ରାରେ ଯାଇନି। କି ସୁନା ବେଶ ତ ଆହୁରି ଛାଡ ବହୁତ ଭିଡ।
ହଁ।
ଯାଇକି ଦର୍ଶନ କରିବା ହୁଁ।
ଯାହାହେଲେ ବି ଯେତେବେଳେ ବଡ ଦାଣ୍ଡ ବଡ ଦାଣ୍ଡରେ ଯେତେବେଳେ ଠାକୁର ଥିବେ। ସେତେବେଳେ ତମେ କୌଣସି ବି ଇଏରେ ଦେଖିପାରିବ ଠାକୁରଙ୍କୁ। କିନ୍ତୁ ଯେତେବେଳେ ମନ୍ଦିରରେ ଥିବ ରଥଯାତ୍ରା ପୂର୍ବରୁ ତମେ ଯାଇକି ଜମା ବି ଦର୍ଶନ କରିପାରିବନି।
ବହୁତ ଏବେ ତ ବହୁତ ଭିଡ ହଉଛନ୍ତି। ଆମେ ବି
ହଁ ଭାରତ ବାହାରୁ ହିଁ ଲୋକ ଆସୁଛନ୍ତି। ମାନେ ଆମ ଏଇ ଓଡିଶାରେ ଯେତିକି ଲୋକ ତ ଯାଉଛନ୍ତି ଯାଉଛନ୍ତି। ଆଉ ଭାରତ ବାହାରୁ ବି ଲୋକ ଆସୁଛନ୍ତି ବହୁତ। ଦର୍ଶନ କରିବା
ହୁଁ। ଆଉ ମେନ୍ ଜିନିଷ ହେଲା। ଆ କଣ ନା ଆସ୍ତେ ଆସ୍ତେ ଲୋକ ସଂଖ୍ୟା ବହୁତ ଆସୁଛନ୍ତି ଦେଖିବା ପାଇଁ ଆଉ ଏଇ ଭିଡରେ ଦେ ଦେଖିବା ବହୁତ କଷ୍ଟଦାୟକ।
ହଁ।
ଏବେ ଯୋଉ ଆମେ ଯାଇଥିଲୁ ଆମେ ଏମତି ଏଇ ଏଇ ମାନେ ସାଢେ ଦିଟା ବେଳେ ଭାରନା ଯାଇଥିଲୁ, ହେଲା। ମାସେ ତଳେ, ଉଁ ଏଇ ସାଢେ ଦିଟା ବେଳେ ବାହାରିନା ଯାଇଥିଲୁ। ବାହାରିକିନା ଗଲା ବେଳକୁ ଫାଷ୍ଟ ଯେହେତୁ ଆମେ ଭାବିଲୁ କି ଯେ ଆମେ ରାତି ଆଠଟା ନଅଟାରେ ତା ମନ୍ଦିର ଭିତରକୁ ଯିବୁ ଆଗ ଆମେ ବିଚ ପଳେଇଲୁ ଛୁଆ ଟି ଗାଧା ଗାଧି କଲେ ଗାଧା ଗାଧି କଲେ ତାପରେ ସମସ୍ତଙ୍କୁ ଟେ ଭୋକ ଲାଗୁଥିଲା ଖାଇଲେ ତାପରେ ଆମେ ଭାବିଥିଲୁ ମନ୍ଦିର ଯିବୁ ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରିବୁ ତାପରେ ସେ ପଟୁ ଘରକୁ ପଳେଇବୁ କିନ୍ତୁ ମନ୍ଦିର ଗଲାବେଳେ କୁ ଯୋଉ ଲାଇନ ଆମେ ତ ହେଲେ ପଛପ ପଶ୍ଚିମ ଦ୍ୱାର ବାଟେ ଗଲୁ। ଏତେ ଲାଇନ ଯେ ଖାଲି ଆମେ ମାନେ ଘରେ ଆସିନା ପହଞ୍ଚିଲା ବେଳକୁ ରାତି ଦିଟା। ଆଉ ମନ୍ଦିର ଭିତରେ ଖାଲି ଇଏ ହଜିଗଲା ସେ ହଜିଗଲା ତାକୁ ଖୋଜି ଖୋଜି ଖୋଜି ଖୋଜିିକିନା ଆମ ସମୟ ପଳେଇଲା ଆମେ ଭିତରକୁ ବି ଭିତରକୁ ବି ଯାଇପାରିଲୁନି ଏତେ ଲମ୍ବା ଲାଇନ। ତଥାପି ଲାଇନ ରେ ଛିଡା ହେଇଚୁ ପଇଁଚାଳିଶ ମିନିଟ୍ ପାଖାପାଖି। ନା ସେ ଲାଇନ ଆଗକୁ ଯାଉଛି ନା ସେ ଲାଇନ ପଛକୁ ଯାଉଛି।
ସେମିତି ତ ଟିକେ ଭିଡ ରହିବ ତାପରେ ଆମେ ବି ଯୋଉ ଯାଇ ଥିଲୁ ପୂର୍ବତର ଲାଷ୍ଟଥର ଯୋଉ ଯାଇଥିଲୁ ସେ ମାନେ ବହୁତ ମାନେ ଚାରି ଘଣ୍ଟା ଲାଗିଗଲା ଆରମ୍ଭରୁ ମନ୍ଦିର ବା ବାହାରକୁ ଆସିବାକୁ ଚାରି ଘଣ୍ଟା ଲାଗିଗଲା।
ପାପ ତାପରେ କଣ ନା ଦେଖ ତମେ ଏକୁଟିଆ ଯାଇଥିବ କିଛି ନାଇଁ। କି ତମ ସମ ତମ ଏଜ ର ପିଲା ଯାଇଥିବେ କିଛି ନାହିଁ। ଗୋଟେ ଛୋଟ ପିଲା ବାପା ମା ଯୋଉମାନେ ବୟସ ହେଲାଣି ତାଙ୍କୁ ନେଇନା ଗଲାବେଳେ ତାଙ୍କର ସେଫଟିରେ ତମେ ଆଗ ଦେଖିବ ନା।
ହୁଁ ହୁଁ।
ବହୁତ ହଇରାଣ ସେଟା ହେଲେ। ଆଉ ସେ ହଇରାଣ କୁ ପାରିଲେ ହେଲା।
ହଁ। ଯାହାହେଲେ ବି ଛୋଟ ପିଲା ଆଉ ବୟସ୍କ ଲୋକଙ୍କୁ ସମ୍ଭାଳିବା ବହୁତ କଷ୍ଟ। କାହିଁ ନା ସେମାନେ ଠିକ ସେ
ହଁ ମୋ ବାପାଙ୍କୁ ଗୋଟେ ଜାଗାରେ ଆମେ ଛିଡା କରିଥିଲୁ ସେ କଣ କହିଲେ ନା କହିଲେ ଦେଖିଲେ ଲାଇନ ଟା ଛୋଟ ଅଛି ହେଲା ଆମେ ତାଙ୍କୁ ଖୋଜିଲୁ ଖୋଜିଲୁ ସେ ବି ଯୋଉ ତ ଖ ଖରା ଦିନ ମାନେ ତଳେ ପାଣି ପଡିଥିଲା ମୁଁ ସେ ପାଣିକୁ ବି ଦେଖିନି। ହେଲା ଦୌଡିକିନା ମୁଁ ଦେଖିଦେଲି ବାପା ଅଛନ୍ତି ତାଙ୍କୁ ଡାକିବା ପାଇଁ ଯାଉଥିଲି। ଆମ ତଳକୁ ପାଣି ବି ଦେଖିଲି ତା ଏତେ ଜୋର ପଡିଲି ଯେ ପା ବହୁତ ଜୋର ପୁରା ପଡିଲି ମୁଁ।
କିଛି ହେଇନଥିଲା ତ?
ନା ନା ନା କିଛି ହେଇନଥିଲା କିନ୍ତୁ ମୁଁ ଯେମିତି ପଡିଛି ସେଟା ମେଁବି ଆଗକୁ ଯାଇକିନା ସେ ପଛପଟ ବ୍ୟାକ୍ ଉଁ ମାନେ ବ୍ୟାକ ରେ କିଛି ପ୍ରୋବ୍ଲେମ ହବା ହେଇପାରେ। ପୁରା ମାନେ ମୁଁ ଦାଲ୍ କିନା ପୁରା ବସି ପଡିଲି। ଆଉ ଅଣ୍ଟାରେ ମାଡ଼
ହଁ ସେଇ ଜାଗାରେ ବି ଯେ ବାଲି ନାହିଁ ଯେ ଏମିତି ଖାଲି ପଡିଗଲେ କିଛି ହବନି ସେଇ ଜାଗାରେ ତ ସବୁଆଡେ ଇଏ କରୁଛି। ଆମର ବି ଆମର ଯୋଉ ମୁଁ ଯୋଉ ସଂସ୍ଥାରେ କାମ କରୁଛି ଆମର ଏ ବର୍ଷ ରଥଯାତ୍ରା କୁ ଯିବାର ଅଛି ଯେ ତ ସି ବି କ୍ଲିନିକ ହବ ତାପରେ ଦୁଇରେ ଯୋଉମାନେ ଆସିବେ ସେମାନଙ୍କୁ ଖାଇବାକୁ ଦିଆବ ଆମେ ସେଇ ବୁଝାବୁଝି କରିବୁ ଯିବୁ। ଲୋକମାନଙ୍କୁ ଖାଇବାକୁ ଦବୁ। ହଁ
ଆ ଭଲ ଆଉ କଣ ଏଇ ବର୍ଷ ନା କଣ?
ହଁ ଏ ବର୍ଷ ସବୁ ବର୍ଷ ତ ଯାଆନ୍ତି ଏ ବର୍ଷ ମୋ ପାଳି ଫଡି ଯାଇଛି ମ୍ୟାମ କହୁଥିଲେ ଯିବାକୁ। ଦେଖିବା କଣ ହଉଛି କେବେ ତ ଯାଇନି ମୁଁ। ଦେଖିବା ଆମ ଶସ୍ତା ତରଫରୁ ଲୋକ ବି ଅ ଅଛନ୍ତି ଦେଇଛନ୍ତି ଗୋଟେ ଲୋକ ଟା ଦେଇଛି ଦଶ ହଜାର ଟଙ୍କା ମାନେ ଖାଲି ଲୋକଙ୍କୁ ଖାଇବାକୁ ଦବା ପାଇଁକା। ରଥଯାତ୍ରା ଟାଇମ ରେ ସେମାନେ ଅଛନ୍ତି ବର୍ଷ ବର୍ଷକୁ ବର୍ଷ କେବଳ ରଥଯାତ୍ରା ଟାଇମ ରେ ହିଁ ପଇସା ଦେବେ କି ଆଉ ଲୋକମାନ ଖାଇବାକୁ ଦେବାକୁ।
ହଁ ହଁ ହଁ ବୁଝିପାରିଲେ ବୁଝିପାରିଲେ।
ହଁ
ସବୁବେଳେ ଆ ଏମିତି ନାଇଁ ଖାଲି ରଥଯାତ୍ରା ଟାଇମରେ ଆମେ ଦେଇପାରିବା। ଆମେ ଯ ରଥ ଟା ଟାଇମରେ କାହିଁକି ଦିଅନ୍ତି ନା? ମାନେ ମେନ୍ ହେଲା ମାନେ ଏଇଟା ତମ ଖାଲି ଗୋଟେ ସଂସ୍ଥା ଯିଏ କିଛି ଦଉଥିବ ବହୁତ ସଂସ୍ଥା ସିନା ଦିଅନ୍ତି କାହିଁକି ନା ଦିଅନ୍ତି ବହୁତ ଜନ ବହୁତ ଲୋକ ଲୋକଥାନ୍ତି ନା ତ ସେବା ଭାବ ରଖିକି ନା ସେମାନେ ଦିଅନ୍ତି। ବଟ ସେଟା ଠିକ ଜିନିଷ ଯେ ବଟ ମୌକା ମାନେ ତମେ ସବୁଦିନ ଦିଅ?
ହଁ। କାହିଁକି ନା ଗୋଟେ ଲୋକ ତ ଆଉ ସେଇ ଜାଗାରେ ରହିବନି କି ଖାଇବ ବୋଲିିି ସବୁବେଳେ। ହଜାର ହଜାର ଲୋକ ଆସିବେ ତା ଭିତରୁ ପାଞ୍ଚଶହ ଲୋକ ତ ଖାଇପାରିବେ ନା। ହଁ ସେମିତି ଏଇଟା ତ ଆମ ସଂସ୍ଥାରେ ସେଇଟା ବର୍ଷ ସବୁ ବର୍ଷ ରଥଯାତ୍ରା ଟାଇମ ରେ ସେମାନେ ଯାଇକି ଖାଇବାକୁ ଦିଅନ୍ତି ଲୋକଙ୍କୁ। ତାପରେ ସିଏ ବି କ୍ଲିନିଂ କରନ୍ତି ସମୁଦ୍ର କୂଳ। ଆଉ ସଫାସଫି କଲା ପରେ ରେ ଆଉ ରହିଲା ଯୋଉ ଅଲଗା ସବୁ ଅଛି ଆ ଯେମିତି କିି ପ୍ରାକୃତିକ ସମ୍ପଦାୟ ହେଲା ମାନେ ଯେତିକି ସବୁ ବନ୍ୟା ବାତ୍ୟା ଏଇଭଳିଆ ସବୁ ହଉଛି ସେଇ ଟାଇମରେ ଯୋଉ ଅଞ୍ଚଳରେ କ୍ଷୟକ୍ଷତି ହଉଛି ସେମାନେ ବି ଯାଇକି ହେଲ୍ପ କରୁଥାନ୍ତି।
ଓକେ ଓକେ ଧନ୍ୟବାଦ ତମ ସହିତ କଥା ହେଇନା ବହୁତ ଭଲ ଲାଗିଲା।
ହଉ ଧନ୍ୟବାଦ। ହ